ହ୍ୟାଲୋ
ହଁ କଣ କରୁଥିଲୁ କି?
ଏଇ ଆ ତୁ କଣ କରୁଛୁ
ଅ ଓହୋଃ ହଁ ଏଇଠି ଶୋଇଛି ଆଉ ରୋ ରୋଷେଇ ସାରିକି ଆଉ ରୋଷେଇ ସାରିକି ଶୋଇଛି।
ଓହୋ
ହୁଁ ଆଉ ଖାଇଛି ଭାତ ଡାଲି ନେଟୱାର୍କ ଜାଗାକୁ ଯାଉନୁ ଶୁଭୁନି।
ଅ ଓ ଶୁଭୁନି
ନାଇଁବା ହଁ
ସୁବିଲା
ହଁ ପୁରା କ୍ଲିଅର ସୁବିଲା।
ହଁ ହଁ କହୁନୁ ଆଉ ଏ ବର୍ଷା ବର୍ଷା ବର୍ଷା ତ ହେଇନି ହେ ପବନ ଫବନ ଦଉଥିଲା ସେଇଆ ଡାଟା ଟିକେ ପ୍ରୋବ୍ଲେମ୍ ହଉଥିବ ଆଉ
ହଁ ସେଇ ଯୋଉ ଖଣ୍ଡେ ଖଣ୍ଡେ ଶୁଭୁଛି ଖଣ୍ଡେ ଖଣ୍ଡେ ଶୁଭୁନି ଆଉ
ହବା ଆଉ କଣ କହୁଛୁ
ଏ ଫୋନ୍ କରିଥିଲି କଣ ଆମର ଏଇଠି ଭଲ ଦଶହରା ହେଉଛି ଆସୁନୁ ବୁଲିକି ଯିବୁ।
ଦଶରା ହଁ ତମ ଆଡେ ତ ଭଲ ନାଇଁ ଏର୍ଷ ତ ଯିବି ଯିବି ଯାଇକି ପଛେ ଦିନଟା ରହିକି ପଳେଇ ଆସିବି କିନ୍ତୁ ଯିବି। ଆଉ ଯୋଉ ମହଲ ତମର ତ ଭଲ ଦଶହରା ହୁଏ କଣ କେତେଟା କଣ ମେଢ ହେଇଛି କଣ ହେଇଛି।
ଆମର ଏଠି ପଚାଶ ପ୍ଲସ ମେଢ।
ପଚାଶ ଟା ମେଢ଼।
ହଁ ଖାଲି ଖାଲି ଚାନ୍ଦି ସୁନା।
ଏ ବାବାରେ ଆ ଚୋରି ଫୋରି ହଉନି।
ନାଇଁ ସବୁ ଫୋର୍ସ ଜଗୁଛନ୍ତି ନା।
କଣ ରାତି ଯା ଲଗୁଥିବେ।
ଆଉ ପୁରା ପୋର୍ସ ଜବୁଛନ୍ତି ଗୋଟେ ଗୋଟେ ଗୋଟେ ମେଢ଼କୁ ପୁରା ଜଗୁଛନ୍ତି।
ହୁଁ ନଜଗିଲେ ଆଉଏରା ଯୋଉ ରେଟରେ ଚୋରି। ଆଉ ଇ ସୁନା ଚାନ୍ଦି ପୁଣି ସୁନା ରେଟ ଟ ଯାଉ ଉ
ପୁରା କମ୍ପିଟିସନ ଏଠି ମାନେ ଠାକୁର ତିଆରି କରୁଛନ୍ତି। ପୁରା କମ୍ପିଟିସନ୍ରରେ ଯିଏ ଯେତେ ଜୋରରେ ସଜେଇ ପାରିଲା
ହଁ ତମେ ପୁଣି ଫାଷ୍ଟ ସେକେଣ୍ଡ ଥାର୍ଡ ଥିବ ତ
ହଁ ସେ ଦଶହରା ଯୋଉ ଦିନ ଠାକୁର ବୁଲନ୍ତି ତ ସେଇଦ ନା ବଲ ଲାଗେ। ସବୁ ତାପଛୁ ତା ପଛକୁ ମେଢ଼ ଆସେ ଆମେ କିନ୍ତୁ ଆ ଆଗୁଆ ଯାଇକି ବୁଲି ଆସୁ ଦଶର ଭି
ହଁ ସେଇଆ ହଁ ଭିଡ ପ୍ରବଳ ହଉଥିବ ଆଉ
ହଁ ପ୍ରବଳ ଭିଡ଼
ହୁଁ ହୁଁ
ଏ ବର୍ଷ ଯାହାହେଲେ ଆସିବୁ ହେଲା ବସ ତ ଆମର ଆଉଛି ଗାଁ ରରୁ ଆଉ କଣ ଆସୁନିଜେ
ହଁ ନାଇଁ ଯିବା ଯିବା ଯିବା କେତେ ଦିନ କଣ ରହୁଛି ମେଢ଼
ହଁ ଆଠ ଦିନ ତ ଆଉ ଅଷ୍ଟମୀ ଠୁ ପୂଜା ଅଷ୍ଟ ଅଷ୍ଟମୀଠୁ ପୂଜା ହେବେ ଆଠ ଦିନ ବି ନୁହଁ ଅଷ୍ଟମୀ ନବମୀ ଦଶମୀ ଦଶହରା ଚାରି ଦିନ ବୋଧ ଆଉ
ସାର ଜିନ ଜମା ନା ଏଇ ଯୋଉ ମୀନା ବଜାର ଫିନା ବଜାର ପଡିଥିଲା ନା
ହଁ
ଆ ପଢିଛ ଆଉ କଣ ଆବେ ଯିବୁ ବ ଦର୍ଶ ଦର୍ଶନ କରିକି ଠାକୁରଙ୍କୁ ଦର୍ଶନ ହଁ ସେ ଯିବା ଆଉ ଦଶହରା ଗୋଟେ ଯିବା ଦେଖି ଠାକୁର ଦର୍ଶନ କରିକି ଆସିବା। ଆ ଏତେ ମେଢ଼ ଏତେ ତ ମେଢ ବୁଲି ହବ। ହଁ ହଁ ସେ ଲାଷ୍ଟ ଦିନ ପ୍ରସାସନ ଦିନ ଟା ଟିକେ ଭଲ ଲାଗୁଥିବ ଆଉ।
ହଁ ସେଦିନ ତା ପଛକୁ ତା ପଛକୁ ସବୁ ଆସେ
ହୁଁ ତ କୋଉଠି ଯାଇ ବସିକି ଦେଖ
ଏସ୍
କଣ କହିଲୁ ହ୍ୟାଲୋ କଣ କିଛି ଶୁଭିଲାନି କଣ କହୁଛୁ ହ୍ୟାଲୋ ନେଟୱାର୍କ ହ୍ୟାଲୋ।
କଣ?
ହଁ।
ତମର ରୋଷେଇ କଣ? ହଁ ଶୁଭୁଛି ବା।
ଆମ ରୋଷେଇ ହେଇଛି ଭାତ ଆଉ ଶାଗ ଭଜା ଆଉ ଇ ପୋଟଳ ଭଜା ଆଉ ଆମ୍ବ ଆଉ। ଏବେ ତ ଆମ୍ବ ସିଜିନି ଆମ୍ବ ଆମ୍ବ ଟା ରହିବ ଯାହାହେଲେ ଆଉ। ଆଉ କ କଣ କହୁଛୁ ହଁ କଣ କହୁଛୁ?
ପଚାରିବୁ ଦେଖିବୁ ଛାଡିବେ କି କଣ?
ହଁ ଦେଖିବା ମୁଁ ଘରେ ଟିକେ ପଚାରିବା ଏମତି? ସେଇ ବା ଆର୍ଥର ବା ଆ ଘର କାମ ହଉଥିଲା ତ ସେଇଥିପାଇଁ ଯାଇପାରିଲିନି। ଆଉ ଏଥର ହଁ ସରି ଯେ ଦେଖିବା ଘରେ ଟିକେ ପଚାରିବି ଆଉ ଯଦି ବାପା ଦେଖିବା ଆସନ୍ତୁ ସେ କହୁଥିଲେ ଆସିବେ ବୋଲି ଆଉ ଆସନ୍ତୁ ଆସିଥିଲା ମୁ ପଚାରକି ପଚାରି କହିବି ଆଉ। ହଁ ହେଇତୁ ପୁଣି। କିଂ ବସ୍ ଯାଉଛି ନା ତମ ହଁ ତମ ଘର ପାଖକୁ ବସ୍ ଯାଉଛି ନା ନାଇଁ।
ହଁ ପୁରା ଆସୁଛି ନା। ଏଇଠୁ ଆମଠୁ ଆମ ଘରଠୁ ଗୋଟେ ଆଠ କିଲୋମିଟର ଦୂରରେ ବସ୍ ରହୁଛି ଆଉ।
ଓହୋ ସେଇଠୁ ପୁଣିି କେ ଯିବି?
ସେଇଠୁ ଅଟୋ ଆସୁଛି।
ଓହୋ ଅଟୋପଟ ଯାଉ ତନ ଯାଉଛେ ଭଲ କଥା କି କିଛି ନାଇଁ ହଁ ଅଟୋ ଧରିକି ପଳେଇବୁ କିନ୍ତୁ ନ ଯାଲେ ଅସୁବିଧା ଆଉ କଣ ଚାଲିକି ଏତେତ ବାଟ ଯାଇହବନି।
ନା ଅଟୋ ଆସୁଛି।
ହଁ ଯାଉଛି।
ହଁ ଆଉ ଏତେ ବାଟ ଚାଲିକି ଆସି
ହଁ ସେ ବା ନାଇଁ ଅଟୋ ଫଟୋ ଯାଉଛି ତ ଆଉ କଣ ଟେ
ବର୍ଷା ବୋଧେ ହେଇଛି କାଲି ନା।
ବର୍ଷା କାଇଁ ମ ବର୍ଷା ଫର୍ଷା କିଛି ହଉନି ବର୍ଷା ନାହିଁ କିନ୍ତୁ ଯୋଉ ଇଏ ହଉଛି ଯୋଉ ପବନ ଫବନ ପରା ଜୋରେ ସବୁ ପୁରା ଗଛ କାଲି ସବୁ ପା ନଈଁ ପକଉଛି ଏତେ ଜୋରେ ପବନ।
ଓ ହୋ। ନାଇଁ କଥା ଗୁରା କଟୁଚି ତ ଟିକେ ଟିକେ
ହଁ ଏଇ ଏଇ ନେଟୱାର୍କ ପାଇଁ ମଧ୍ୟ କଟୁଥିବଏ।
ହଁ ନେଟ ନେଟୱାର୍କ ଭଲ ନାହିଁ ବୋଧେ ଆଉ।
ହଁ ବା ନେଟୱର୍କ ତ ଇଏ ହଉଛି ଆଉ। ଖାଲି ଯାଉଛି ଆସୁଛି ଟିକେ ଆମର ପବନ ଫବନ ହେଲେ ବର୍ଷା ତ ନାହିଁ। ବର୍ଷା ସବୁ ଚାରି ଦିନ ପା ଦିନ ହେଲା ମାନେ ଉଠେଇକି ରଖୁଛି କିନ୍ତୁ ହଉନି। ଆଉ ହଉଛି ଏ କଣ କହିଲୁ ଟିକେ କ ପବନ ପବନ ହେଲା ଲାଇନ ଏକଥରେ କାଟି ଦଉଛି। ଲାଇନ କଟେଇଲା ମାନେ ସରିଲା ନେଟରେ ପଳଉଛି ଆଉ।
ହଁ। ଆଉ କଣ?
ହବ ବା ନା ଏଆ ଆ କ
ଓ ଆସିବୁ ଏ ବର୍ଷ ସବୁ ବର୍ଷ ଡାକୁଛି ମୁଁ କହିଲି ଦେଖା ଏଇ ବର୍ଷ ଡାକେ ଆସିବ କି ନାହିଁ ଠାକୁର ବଢିଆ ଆମର ହଉଛନ୍ତି ପୂଜା ତିନି ଚାରି ଦିନି ପୁରା ଆମ ଘର ପାଖରେ ବି ଜଣେ ଠାକୁ ଠାକୁର ହଉଛି ବଢିଆ।
ଘରେ ବି ଠାକୁର।
ହଁ ଦୁର୍ଗା ଦୁର୍ଗା ମା ହଉଛନ୍ତି ନା।
ଓହୋ ସବୁ ମେଢ ପାଖରେ କଣ ଦୋକାନ ବଜାର ପଡୁଛି ନା ସେମିତି
ନାଇଁ ନାଇଁ ସିଏ ଗୋଟେ ଜାଗାରେ ପୁରା ସେ ସେପାରେଟ ଯେମିତି ମେଳା ପଡ଼ିଲା ଭଳିଆ।
ଗୋଟେ ଯେମତି ବଡ ପଡିଆ ଫଡିଆ
ହଁ ହଁ ସେଇଠି ହଉଛି।
ହଁ ସେମିତି ହେଲେ ଭଲ ଆଉ ନହେଲେ ରାସ୍ତାଘାଟରେ କୋଉଠି କଣ କରିବେ?
ନା ରାସ୍ତା ଏଠି କାହିଁକି ସବୁ ଗଳି ମାନଙ୍କରେ ହଉଛି। ଏଠି ବଜାର ହେଇପାର ମାନେଦୋ ଦୋକାନ ବଜାର ହେଇପାରିବନି।
ହୁଁ ସେଇଆ ପା ଲୋକ ବଜାର କେମିତି ହବ। ହୁଁ।
ଆଉ କଣ ଖାଇଥିଲୁ କଣ?
ମୁଁ ଖାଇଥିଲି ସକାଳେ ଯାହା ଜଳଖିଆ ଖାଇଥିଲି ଏ ପରଟା ଆଉ କ୍ଷୀର। ଆଉ ଏବେ ହେଇ ଏବେ ଏଇ ଖାଇବାକୁ ତ ବସିଥାନ୍ତି।
ଓହୋ।
ତୁ କଲୁ ଫୋନ ମୁଁ କହିଲି ଯାଏ ଖାଇନି ସେଇପା ଏଇପା କହିଲି ହେଇଛି ଖାଇବା ମୁଁ ଯାଇକି ଖାଇବି। ଏଇନା ହଁ। ଏଇଟି ସିଲେଇ ଫିଲେଇ କରୁଥିଲି ତ। କରି କିି। ଆସିଲି ମୁଁ କହିଲି ଫୋନ ଟା ବାଜିଲା ତୁ ଦେଖିଲା ଆଳକୁ ତୁ କରିଚୁ।
ହଁ ମୁଁ ସେଇଆ ମୁଁ କହିଲି ଫୋନ କରିକି ଆଗୁଆ କହିଦେଇଥାଏ ଦେଖିବା ଆସିବ କି ନ ଆସିବ କଣ କରିବ ତାର?
ହଁ ମୁଁ ଯିବି ଯାଇକି ଦେଖିଆ ବାପା ଆସନ୍ତୁ। ବାପା ଆସନ୍ତୁ ଟିକେ ବାପାଙ୍କୁ ପଚାରିଦିଏ କଣ କହୁଛନ୍ତି? ଆମ୍।
ଆଉ ତୋ ଭାଇ?
ଏ ସିଏ ଏଇ ଖାଇକି ଯାଇଛି ନା କଣ ଏଇ ଆମ ସାନ ଜେଜେମାଙ୍କ ଘରକୁ କି କଣ?
ଓହୋ ସେ ସୋଉ ନିକି ଆଉ ଖରା ବେଳେ।
ଖରା ବେଳେ ସିଏ ସେଇଠି ଶୋଉଛି ସେଇଠି ଶଉଛି ତାର ଏପଟ ସେପଟ ଏପଟ ସେପଟ ହଉଛି।
ଓହୋ ସେପଟ ଘରେ ଶୋଉଛି ଯାଇକି।
ହଁ। ଶୋଉଛି କେତେବେଳେ ଆଉ ଶୋଉଚି ନହେଲେ ଆମର ଏଠି ଗୋଟେ ଗୋଠ ଘର ଅଛି ସେଠି ଯାଇକି ଶୋଉ ଇଚି‌ ଦେଜ୍ ଯାଇକି ସେଠି ଶୋଉଛନ୍ତି ତ। ଏଠି କେତେ ସମୟ ଶୋଉଚି ପୁଣି ଉଠିକି ଆସୁଛି ଏମିତି ଆଉ। ସେ କଣ ଗୋଟେ ଜାଗା ରହିଲେ ସିନା କହିବି ହଁ।
ବୁଲୁଥିବ ଖରା ଆଳ ଟାଙ୍କ ଆଉ।
ହଁ ଏପଟ ସେପଟ ଏପଟ ସେପଟ ହଉଛି ତାପରେ ହେଇ ସାନ ଜେଜେମା ବାହାରେ ସେଠି ଯାଇକି ବସୁଛି। ତା ବାହାରେ କଥାବାର୍ତ୍ତା ହଉଛି ପୁଣି ଏପଟକୁ ଆସୁଛି। ଏନ୍ତି କରୁଚି ଆଉ କଣ?
ହଁ ଆଉ ଗରମ ଟା ବି ହଉଛି।
ହଁ ଗରମ ହଉଛି ସେ ସାନ ଜେଜେମାଙ୍କ ଘର ଅରା ଟିକେ ଥଣ୍ଡା ଲାଗୁଛି ତ ସେପଟେ। ଆଟୁ ଭଳିଆ ଗୋଟେ ଆମ ଘର ଥିଲା ସେପଟେ ତ ସେଇ ଘର ଏବେ ଟିକେ ଥଣ୍ଡା ଲାଗୁଛି ଆଉ ମୁଁ ପା ଆଜି ଦେଖୁଛି ଛାତ ଗୁରା ଯାଇକି ସବୁଯାକ ଧୋଇଛି ଆମ ଛାତ ଗୁରା ସବୁଯାକ ନେଳି ଫେଳି ଲାଗି ନା ଆମର ଯୋଉ ନୂଆ ଘରଗୁରା ଯୋଉ ହେଇଛି ଉପର ନେଳି ଫେଳି ଲାଗି ଥିଲା ଟିକେ ସେଇଟାକୁ ଛଡେଇକି ଆଜି ପୁରା ଧୋଇକି ଆସିଛି ଚୂନ ଯୋଉ ଆଣିଛି ଅଠା ଭଳିଆ ସେଇଟା ଆଣିଛି ତ ମାରିବି ଆଉ। କାଲି ସକାଳୁ ସକାଳୁ ଭୋରୁ ଭୋରୁ ଆଉ।
ଓ ହୋ।
ନ ମାରିଲେ ଏଗୁରା ଗରମ ପୁରା ବାମ୍ଫ ଉଠଉଛି ତ ଘରଟାକୁ ଗୁଳୁ ଗୁଳି ଟା ହଉଛି ତ ଘରଗୁରା ପୁରା ବାମ୍ଫ ଭଳିଆ ଲାଗୁଛି ତ ସେଇଟା ମାରିଦେଲ ଟିକେ ଥଣ୍ଡା ଲାଗିବ ଆଉ।
ହଁ।
ହଁ ସେଇଆକୁ ଆଣିଛି ମୁଁ କହିଲି ମାରିଦବା ଟିକେ। ସବୁ ଆଣିଛି ତାକୁ କାଲି ଆଜି ରାତିରେ ତାକୁ ଭେଦେଇକି ରଖିବି ରଖିକି କେତେ କଣ ପାନେ ଭେ ମୁଁ କଣ ଜାଣିନି ଦେଖିବା ତାକୁ ଭେଦେଇ ର
ପଚାରିକି ବୁଝିକି ମୋତେ କହିବ ଆଁ
ହଁ ହଁ ହଁ। ହଉ ହଉ ହଉ ହୁଁ ହୁଁ ହୁଁ। ହୁଁ